ହ୍ୟାଲୋ।
ଆରେ ମୁଁ ଟିକେ ସେପଟେ ଟିକେ ବ୍ୟସ୍ତ ରହି ଯାଇଥିଲି ତ ବାପା କଲ୍ କରିଥିଲେ ତ ମୁଁ ସେପଟେ ଉଠେଇ ପାଇଲିିନି।
ହଁ ହଁ ଆପଣ ମୋ କଥା ଶୁଭାଉଛି ଆପଣଙ୍କୁ।
ହଁ ହଁ।
ହେଲୋ ହଁ ହଁ ଆପଣ କ ବ୍ୟସ୍ତ ଅଛନ୍ତି ନାଁ କଣ? ହାଲୋ ହାଲୋ। ହାଲୋ। ହୁଁ ମାମା ମୁଁ ଖାଇବିନି। ଖାଇ ଦେଇକି ଆଇଚି ହଁ ଆଉ ଡ଼ୁ ବ୍ୟସ୍ତ ଅଛନ୍ତି ନାଁ କଣ? ଖାଇବି ଖାଇବି ଖାଇବି
ହାଲୋ ହଁ ଏଇ ଟିଏ ବାଟରେ ଚାଲୁ ତ ସେଇ ଯୋଉ ଟିକେ ନେଟୱା ଇସୁ ରହିଯାଉଥିବ ବୋଧେ ଆଉ।
ଓହୋ ହଁ ହଁ ରହୁଚି ବା ସେଇଆକୁ ଅସୁବିଧା ହଉଚି।
ହଁ ହଁ କଁ ଖାଇଥିଲେ କଣ?
କିଛି ନାହିଁ ଏମତି ଚା ଜଳିଖିଆ ଟିକେ ଖାଇଥିଲି। ଆପଣ?
ହଁ ନାଇଁ ମୁଁ ଆସିଥିଲି ମାଉଁସ ଏ ଅଣ୍ଡା ତକାରି ହେଇଥିଲା।
ହଁ ଆମର ବି ଅଣ୍ଡା ତକାରି ହେଇଥିଲା। ହଁ ଆମର ବି ଆଜି ଅଣ୍ଡା ତକାରି ହଁ। ହଁ ହଁ ଆ କାଲି କଲେଜ୍ ଯିବୁ?
ଅଃ ହଁ ବା କାଲି କଣ ଆମର ହ ହଠତ୍ କିନା ପରୀକ୍ଷା ରଖି ଦେଇଛନ୍ତି।
ଆମର ବା ଅଛି ଆମର ବା ଅଛି ଇ। ହଁ।
ସେ ବା ହଠାତ୍ କିନା ପରୀକ୍ଷା ର ଖି ଦେଇଛନ୍ତି ଆଉ ଯାହା ହେଲେ ଅହ।
ହଁ କି ତମର କଣ୍ଟେ ଅଛି? ଉଁ?
କାଲି ଆମର ଅଛି ଏ ଇ ସି ବୋଧେ ଓଡ଼ିଆ।
ଓ ଓଡ଼ି ଏ କିଛି ଦେସ ଟେନସନ୍ ନାହିଁ ଯାଆ ଆସିବେ ତମକୁ କହିଦେବେ। କୋଶ୍ଚିିନ ଦେ ତମୁକୁ ପଚାରିବେ ଆନ୍ସର୍ କଁ ହବ କହ ନହେଲେ କହିବି ପଚାରି
ହଁ କାଇଁ ମତେ ଲାଗୁଚି ଆକ୍ଚୁଲି ଆମର ଗ୍ରୁ ଗ୍ରୁପ୍ ରେ ଗ୍ରୁପ୍ ରେ ପନ୍ତ ମେସେଜ୍ କିଛି କରାହେଇନେଇ କି ପରୀକ୍ଷା ହବ କୋଉ ପରୀକ୍ଷା ହବ କିଛି ମେସେଜ୍ କରାହେନେଇ। ମୁଁ ଭାବୁଚି କାଲି ଏ ଇ ସି ହ ବ ବେଲି ପିଲାଙ୍କ ସହିତ ବି ମୁଁ ଏତେ କଥା ହେଇନେଇ। ଆଁ? ମୁଁ ଗୋଟେ ଅନୁମାନ କରି କହୁଚି କାଲି କାରଣ ତୋର ପରୀକ୍ଷା ଅଛି ଚିକୁର ପରୀକ୍ଷା ଅଛି ଆଉରି ଏମିତି ଦି ତିନଟା ପିଲା ଙ୍କ ପରୀକ୍ଷା ଅଛି ମୁଁ ଭାବୁଚି ମୋର ବି ଥିବ। କିନ୍ତୁ ଗ୍ରୁପ୍ ହଁ କିନ୍ତୁ ଗ୍ରୁପ୍ ରେ କି ପିଲାଙ୍କୁ ଏମତି କିଛି ମାନେ ଟିଚର୍ କିଛି କହିନାହାନ୍ତି ତ। କେଜାଣି ନାହିଁ ତ ବୋଧେ।
ଟି ପିଲାମାନୁଙ୍କୁ ମ୍ୟା ମାନେ କହିଦୋଉନ୍ତି ଯାହାର ପା ଗ୍ରୁପ୍ ମେସେଜ୍ କ କିଅ।
ହୁଁ ହୁଁ।
ହୁଁ ହୁଁ। ହଁ ସେମିତି ପରୀକ୍ଷା ହବ ବୋଲି ହଁ କଣଟା?
ଯେ କାଲି ମୋର ଗୋଟେ ସାଙ୍ଗ ଆସିବାର ଅଛି କୋରାପୁଟୁରୁୁ।
ଓ ଓଡିଆ
କୋରାପୁଟଙରୁ ମୋର ଗୋଟେ ସାଙ୍ଗ ଆସିବାର ଅ ପୁଅଟେ। ବହୁତୁ ଦିନି ହେଲାଣି ତା ସଇତ ଦେଖାସଖାତ ହେଇନି। ଏଁ ହଁ ସିଏ ଆମର ସହିତ ପଢୁଥିଲା ମୋର ସହିତ ପ୍ଲସ୍ଟୁ ରେ ପଢୁଥୁଲା। ତ ଫେଲ୍ ହେଇଗଲା ସପ୍ଲିମେଣ୍ଟରେ ବି ଦେଇ ପାଇଲାନି ହଁ। ସପ୍ଲିମେଣ୍ଟାରୀ ବି ଦେଇ ପାଇଲେନି ନି। ସେ ପଢାପଢି ଠିକ୍ ସେ ହେଲାନି ଫେଲ୍ ହେଇଗଲା ଆଉ ପଢାପଢି ଠିକ୍ ସେ ହେଲାନି।
ଓ କଣ କାମ ଦାମ କରୁଚୁ ବୋଧେ?
ହଁ ପଢାପଢି ଠିକ୍ ସେ ହେଲାନି ହଁ ଏବେ ହୋଟେଲେ ରହୁଚି। ତ ମୁଁ ହଁ ମୁଁ ସେତେବେଳେ ହଁ କାମ ଦାମ କରୁଛି ହୋଟେଲ୍ ରେ। ସେତେବେଳେ ମୁଁ ତାକୁ ପଚାରିଲି ମୁଁ କହିଲି ଆରେ ତୁ ଏଇନା ତ ଆମର ପଢାପଢି ତାକୁ କହିଲି ପଢାପଢି ତ ଏମିତି ଚାଲିଛି ଏମିତି କର ଗୋଟେ କାମ କର ସପ୍ଲିମେଣ୍ଟାରୀ ଟା ଦେଇଦେ ପାସ୍ କରିଯିବୁ।
ହଁ ହଁ ପାସ୍ କରିଗଲେ ତ ସାର୍ଟିଫିକେଟ ଟେ ରହିିଯିବ ନା।
ସେଇ କଥା ତାକୁ କହିଲି ସପ୍ଲିମେଣ୍ଟାରୀ ଟା ହେଲେ ଦେଇଦେ ତୁ ପାସ୍ କରିଯିବୁ ତାକୁ କହିଲି। ହୁଁ ତାପରେ ସିଏ କିନ୍ତୁ ମତେ କହୁଛି ନାଇଁ ମୁ ଆଉ ଆଉଥରେ ପ୍ଲସ୍ଟୁ ପଢିବି।
ଆରେ କି କଥା କଣ ସମୟ କେବେ ଶସ୍ତା କିରେ।
ସେଇପା। ତୁ ଭାଇ କଣ ଟଙ୍କା କେଇଟା ନେବେ ତତେ ଭାଇ ପରୀକ୍ଷାରେ ପାସ୍ କାଲି ବା କଣ ଚିକୁୁ କହୁଚି ଗାଡି ଆଣିବ ବୋଲି। ଯଦି ନହେଲା ତାହାଲେ ବସ ରେ ବାଧ୍ୟ ହେଇ ଯିବାକୁ ପଡିବ।
ହଁ ହଁ। ହଁ ହଁ କିଛି ଅସୁବିଧା ନାହିଁ ଆମେ ସିନା ପଳେଇିବୁ ଆପଣଙ୍କର ସେ ପାଖ ହବ। ଆପଣଙ୍କୁ ପାଖ ହବ ଯେ ଆମେ ମ ଯଉ ଚାଲି ଚାଲି ଆସିଲା ବେଳକୁ ଏଇ ରୋଡ ସଇବାଟୁ ଘର ଯାଏ ଆ
ହଁ ହଁ ସେଇ କଁ ବହୁତୁ ମାନେ ଏବେ କଣ ରିସେଣ୍ଟଲି ଗୋଟେ ହଁ ଏବେ ଗୋଟେ ରିସେଣ୍ଟଲି ଗୋଟେ ଲୋକଟାରେ କଣ ସେ
ଥିଲା ହଁ ସେ ଛାଡ ଛା ହଁ ହଁ। ସେଇ ଗାତ ହେଇକି ଖୋଳା ହେଇନି କିି ସେଇଠି ହଁ। ହଁ ସେ ଯାଇଚନ୍ତି ଆଉ ନାହାନ୍ତି ହଁ ପଡିଗଲେ ଭି ସେ ଆଉ ନାହାନ୍ତି ନାହାନ୍ତି ହଁ ହଁ ଆ ଗୋଟେ ଅବଳିତ ଭାବରେ ପକେଇ ଦେଇକି ରଖିଦେଇଚନ୍ତି ଆଉ କଁ ହବ। ଉଁ ‌ଟିକେ ତାକୁ ଖୋଳି ଦେଇଚ ତମ ଟିକେ ବୋ ଲଗେଇବା ଥା ନୁହେଁ କଥା ସେଠି କେହି ଆସନି ଯାଅନି ଏପଟେ ଏରା ସିନା କିଛି ନାଇଁ ଏପଟେ। ଖୋଲା ମେଲା ହେନ୍ତି କରି ଦେଇଚନ୍ତି ପଲେଇଚନ୍ତି ଆଉ ପଡ଼ିବନି ରଡ଼୍ ସବୁ ପୁରା ଚ ଅଛି ପୁରା ମୁନିଆ ହେଇକି ଅଛି ପୁଣି ସବୁ ତକ।
ଅ ହୋ ସେ ତାଙ୍କ କଥା ଛାଡ କାଲି ତାପରେ ସିଏପା ଆମ ମାଉସୀ ଘରକୁ ଟିକେ ଯାଇଥିଲି ସେ ଭାଇ
ଓ ଓ ତୁ ଏବେ ଘରେ ନାହୁଁ ମାଉସୀ ଘରକୁ ଯାଇଚୁ, କେତେ ଦୂର କି ଏଇଠୁ?
ହାଁ ମୁଁ ମେଘେଶ୍ଵର ମୋ ଗଳିରେ।
ଓ ମେଘେଶ୍ୱର ଗଳି ଏଇଠୁ ଏତିକି ବାଟଟି।
ହଁ ସେ ତାଙ୍କର ଟିକେ ଯାଇଥାନ୍ତେ ମେଡ଼ିକାଲ୍ ଯାଇଥାନ୍ତେ ତ ପୁଅ କତିରେ କିଏ ନାହାନ୍ତି ଛୋଟ ଟା ତାକୁ ବି ନେଇକି ଯିବେନି ମେଡିକାଲ
ହଁ ଓହୋ ପିଲା ରଖାଳି ଆଉ ନା?
ନା ନା ସାନ ଭାଇଟା ଆଉ କଣ ତାକୁ ଆଉ କହିବ ଆଉ।
ହଁ, ହଁ, ହଁ, କିଛି ନାହିଁ। କାଲି ତାହାଲେ କେତେବେଳେ ବାହାରିକି ଯିବା। ହୁଁ। ହାଲୋ। ହାଲୋ ଆଉ କାଲି କେତଳେ ବାହାରିକି ଯିବା କଲେଜ୍?
କାଲି ସେ ସାଢ଼େନଅଟା ଆମ ଟାଇମ୍ ରେ।
ହଁ ଆମର ତ କଣ କହିଛନ୍ତି ବାରଟାରେ ଅଛି ବୋଲି।
ବାରଟାରେ ଓହୋ ହଉ
ବାରଟାରେ ଥିଲେ ଆମକୁ ଯିବାକୁ ପଡିବ ଜଲଦି କାହିଁ ନା
ହଁ ବା ଶୀଘ୍ର ଗଲେ ତମେ ଟିକେ ବସିବ କି କଣ କରିବ ଲେଟ ରେ ଗଲେ କଣ କରିବ?
ସେଇ କଥା ବା ହୁଁ ଆଉ ସିଧା କୁ ଭାଇ କୁନୁ ଭାଇ କଲ କରିନାହାନ୍ତି? ଚିକୁ ଭାଇ
କୁନୁ ଭାଇକୁ ମୁ ଆ ଚାରିଟା ବେଳେ ଦେଖିଲି ପାର୍କ ରେ।
ହଁ ସେ ତାଙ୍କରେ ବ୍ୟସ୍ତ ଥିବେ।
ହଁ।
ହୁଁ ଆଉ ଆମ ଚିକୁଭାଇ?
ହଁ
ସେ କଣଟା? କଣ ଆଇଁସନା ନ ସାଧା ସାଧା? ହଁ ନା ନା ଚିକୁ ନା ନା ଏଇପଟେ ହଁ ଆ। କଣ ଟା ଚିକୁ ଭାଇଙ୍କି ଦେଖିଥିଲେ କଣ ହୋଉଥିଲା? ତଳେ ରଖୁନୁ।
ଚିକୁ ଭାଇ କଣ କହିବ? ଚିକୁ ଭାଇର ମୋର ଆଜି ଯାଇଥିଲୁ
ହ ସାଇ ମନ୍ଦିର ଟା ଆ ଥିଲ। ହଁ ହୁ କଣ କାରଣ କାମଥିଲା କାମ ଥିଲା ନା କଣ କିଛି?
ନାଇମ କାମ ଦାମ କିଛି ନାହିଁ ଯେ ଏମିତି ଆଉ।
ଓ ବୁଲିବାକୁ ପଳେଇଥିଲ ଆଉ ନା?
ହୁଁ ହୁଁ।
ହଁ ଅରାଜିି
ଆଉ ଆଜି କଣ ଆଉ? କାଲି କଣ କଲେଜ ଯିବା କଣ କରିବା କଣ?
ହଁ ଏଟା ଛିଡେଇଲୁ ନାଇଁ କା ଆରେ ହେଇ କ ଗଲିପ ଆ ଖାଉଥିଲି କଣ ଗଳି ପଡୁଛି ଏଗୁଡା। ଛିଡ଼ ଛିଡ଼ି ଯାଉଛି। ହଁ ଆଉ ତମେ ଏନେ ଜଳଖିଆ ବଳଖିଆ ଖାଇଛଟି?
ହଁ ବା ଚିକୁର ମୋର୍ ଯାଇକି ଖାଇଦେଇ ଆଇଲୁ ପା।
ଓହୋ। ଆମର ସିଦ୍ଧାର୍ଥ ଭାଇ ଆଉ କୁନୁ ଭାଇ ବି ଯାଇଥିଲେ ଖାଇବାକୁ।
ହୁଁ ହୁଁ ହୁଁ।
ହୁଁ ଆମେ ବି ଯାଇଥିଲୁ ତାଙ୍କଜ ଆମେ ଅଲଗା ଯାଇଥିଲୁ। ବାବା ହୁଁ
ତୁ ନାଇଁ କଣ ଖାଇଲ ବରା ତ ଖାଇ
ଥିଏ।
ତେମେ?
ଆମେ ଅଲଗା ଆମେ ଯାଇଥିଲୁ ହଁ ସେମିତି ଜଳଖିଆ ଆଉ।
ଓହୋ। ହଉ ଆରେ କହୁଥିଲି ମତେ ଗୋଟେ ନିହାତି ଗୋଟେ ହେଲ୍ପ ଦରକାରେ।
କହୁନୁ କଣ ଦରକାର? ହୁଁ।
ହୁଁ ଛାଡ ତମ ଦ୍ୱାରା ହବନି।
କଣ କହୁନୁ?
କିଛି ଟା ଟଙ୍କା ସାହାଯ୍ୟ ଦରକାର ଥିଲା। ସେଇଥିରୁ କହୁଛି ହବନି ଆଁ ଆଚୁଆଲି ମୁଁ ଗୋଟେ ମୋବାଇଲ ଦୋକାନ ଯାଇଥିଲି ଗୋଟେ ମୋବାଇଲ ଦୋକାନ ଯାଇଥିଲି। ବୁଝିଲ ସେ ମୋବାଇଲ ଦୋକାନ ରେ ତାଙ୍କ କଥା ହେଲି ଏମିତି ମାନେ ଯାଇଥିଲି କଣ ଗୋ କଭର ପକେଇବାକୁ ଫୋନରେ କଭର ପକେଇବାକୁ। ନାଇଁ ପାଖରେ ଆମର ହେଲା ମୁଁ ସେଠି କଭର ପକେଇବାକୁ ଯାଇଥିଲି ସି ଟି ଗୋଟେ ଆଇଫୋନ ଟା ଥୁଆ ହୋଇଥିଲା ସେକେଣ୍ଡ ହ୍ୟାଣ୍ଡ ସେକେଣ୍ଡ ହ୍ୟାଣ୍ଡ। ଆପଲ ତେର। ମୁଁ ତ ଦେଖିଲି ମୁ କହିଲି ପଚାରିଲି ଭାଇ ଏଇଟା ପନ୍ଦର କହୁଛି। ସେଟା ଉଠେଇବି ବୋଲି ଭାବୁଛି। ମୋ ମନ ଲାଗିଛି ସେଇଥିରେ।
କଣ ଦରକାର ଭାଇ। ମେଣ୍ଟେନ୍ ପୁଣି ତାକୁ ଆଣିକି ପୁଣି ସଜାଡିବାକୁ ର କିଏ ପଡୁନି ଥରେ ଯଦି ପଡିଗଲା ମାନେ ସଇଲା।
ସେ ନାଇଁ ସଜଡା ଫଜଡା ସବୁ ହେଇକି ଅଛି ଚାଲୁଛି ବି। ମୁଁ ଭାବୁଛି ମୋ ଫୋନ ଟା ସେଇ କଥା ମୁଁ ଭାବୁଛି ମୋ ଫୋନ ଫୋନ ଟା ବିକି ଦେଇକି ସେଇ ଗୋଟାକୁ ନେଇ ଆସେ। ହଁ ଇଚ୍ଛା ହଉଛି ସେଇଟା ଉଠେଇବି ବୋଲି ପନ୍ଦର କହୁଛି ଘରେ କହୁଛି ଘରେ ପାଟି କରୁଛନ୍ତି କହୁଚନ୍ତି କଣ ତାକୁ ଗୋଟେ କିଣିବୁ କଣ ଏମିତି ଗୋଟେ କହୁଛନ୍ତି।
ଘରେ ପାଟି କରିବେ ଏମିତି ହେଲେ। ହୁଁ ଭଲ କଣ୍ଡିସନ ଅଛି?
ହଁ ସେମିତି ଆଉ ସେମିତି ଆଉ। ମାନେ ଗୋଟେ ଭିତରେ ଯୋଉ ଡିସପ୍ଲେ ଟା ମାନେ ଏଇ ଯୋଉ ଡିସପ୍ଲେ ରେ ଡିସପ୍ଲେ ରେ ଛୋଟ ଏମିତି କଳା ସ୍ପଟ ଟେ ଅଛି।
ହୁଁ ହୁଁ ତାହାଲେ ଆଣନା ଆନା। ଅଯଥା ଡିସପ୍ଲେ ଖରାପ ଅଛି। ହୁଁ ସେ ଲେଜର ଲାଇଟ୍ ପଡିକି ନଷ୍ଟ ହେଇଯାଇଛି।
ଆରେ ଟିକେ ଡିଫେକ୍ଟ ଅଛି ସେଇଟା ଆଣିଦବା କଣ ଯାଉଛି।
ନା ନା।
ନୂଆ କିଣିଲେ ଏଇନା କେତେଟା ପଇସା ପଡିବ ଗୋଟେ ଲୋଭ ଲାଗିଛି ଗୋଟେ ଆଣିବାକୁ ଇଛା ହଉଛି। କଣ କହୁଛ ବା ଆଣିଆନି? ହଉ ମନା କରୁଛ ଆଉ କା ଆମେ ଆଉ କିଛି
ହୁଁ ହଁ ହଉ ହଉ। ତୁ ଯାଆ କଣ କର ଆଉ ହୁଁ ହୁଁ ହୁଁ।